ହାଲୋ।
ଆଜ୍ଞା ସାର୍ ନମସ୍କାର।
ନମସ୍କାର ସ। ଆଉ କଣ କରୁଛ କଣ?
ହ୍ୟାଲୋ ନାଇଁ ଏମିତି ବସିଥିଲୁ ଆଉ।
ହଁ ଆପଣ କଣ କରୁଛନ୍ତି?
ଏଇ ଯାଉଛିଟିକେ ଭୋଜି ହବତ ଆରେଞ୍ଜ କରିବାକୁ ଯାଉଛି ଆଉ।
କୋଉ ଭୋଜି?
ନାଁ, ହଁ। ଆପଣ ନେଟୱାର୍କ ପ୍ରୋବ୍ଲେମ୍ ହଉଛି କି? ସାଉଣ୍ଡ ହଉଛି କିଛି?
ହଁ ଏଇ ଗାଡିରେ ଯାଉଚି ତ!
ଆଛା। ଆଉ ଖାଇଛନ୍ତି ନା ନାଇଁ?
ହଁ, ଏଇ ଜଷ୍ଟ ଖାଇକି ଆଇଲି।
ଓହୋ! କଣ ଖାଇଲେ?
ହ ଏ
ଆଉ, ବର୍ କଣ କହିଲେ? ମୁଁ ବିସ୍କେଟ୍ ହେରିକା ଖାଇଁଛି ଆଉ। ଆଉ ବର୍ଷା ହଉଛି କି ଆପଣଁ ଆଡେ?
ଏ ଟିକେ ଟିକେ ହଉଚି।
ଆଛା, ହଁ ଏଇନା ହଉଛି ସେଇଟିକେ ଟିକେ।
ସାହୁଯି
ଅ, ହ। ଏଇନା ତ ଲାଗିକି ରହିବ ଆଉ, ରଥଯାତ୍ରା ଯାଏଁ ଆଉ।
ହଁ, ଅଇକା ଦଶ ପନ୍ଦର ଦିନି ଲାଗିକିନି ରହିବ।
କଣ ହେଲା?
ଜାମୁକୋଳି
ଭଲ ଲାଗେ ସେଟା ଖାଇବା ପାଇଁ।
ସିଆଡେ
କଣ କହିଲେ?
ସିଆଡେ ହୁଏ?
ହଁ, ହେଇଛି ପୁରାଁ ହେଇକି ସବୁ ପାଚିଲାଇ ଖାଉଛନ୍ତି। ଇସ୍ ଆଉ।
ରୋଷେଇ ବାସ ସଇଲାଣି।
ନାଇଁ ମ ହେବାକୁ ନାଇଁ କିଛି, ହବ ଆଉ, ଆଉ ଟିକେ ପରେ।
କଣ କରିବା ପ୍ଲାନ ଅଛି?
କରିବୁ-ଉ ସେମିତି କିଛି ଡିସାଇଡ୍ ହେଇନି କରିବୁ ଆଉ।
କଣ?
ଘରେ ଆଇଁଷ ଥିବ?
ଉଁ -ଉଁ -ଉଁ। ଖାଇଲେ ହବ ଯେ, ଆମର କିନ୍ତୁ ଖାଉନୁ-ଉଁ, ସେମିତି କିଛି ଆମର ବେଶୀ ଭେଜ୍ ଉପରେ ହୁଏ।
ହ
ଭେଜ୍ ଖାଇବା ଭଲ ଲାଗେ ଆଉ। ନନ ଭେଜ୍ ବେଶୀ ପସନ୍ଦ ନୁହଁ।
କଣ କୋ
କଣ ହେଲା?
କଣ କୁହନ୍ତୁ?
ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଛନ୍ତି? ବର୍ଷା ପା
ପିଲା ମାନେ କୁଆଡେ ଯିବେ?
ଓହୋ। ଆଉ ଆମର କିଛି ଦର୍ଶନୀୟ ସ୍ଥାନ ହେରିବାକୁ ଯାଇନାହାନ୍ତି ଇ? ଯୋଉ ପୁରୀ ଆମର ହେଇଥିଲା, ଯୋଉ ଦେବସ୍ନାନ ପୂର୍ଣ୍ଣିମା ହେରିକା କିଛି ଯାଇନାହାନ୍ତି?
ହଁ, ନାଁ ଯାଇ
ଯାଇଥିଲେ ଏ?
ନାଁ ଯାଇନି।
ସୁଗାଉନି।
ନାଁ, ଯାଇନି।
ଆଛା, କିଛି କହିପାରିବେ, ଦେବ ସ୍ନାନ ପୂର୍ଣ୍ଣିମା ଉପରେ କଣ କଣ ସବୁ ହୁଏ?
ଯାଇନି ତ କିଛି ଆଉ, ଦେଖିନିନା ଏ ବର୍ଷ।
ଓହୋ।
ନେବି କଣ କଣ, କହୁନ କଣ?
କଣ ହେଲା?
ତମେ କୁହ, କଣ କଣ ଜାଣିଛ?
ମୁଁ ଜାଣିଚି ଇ
ଆପଣ ସେ ପାଖ ପାଖ ଏରିଆ, ଆପଣ ଜାଣି ନଥିବେ?
କଣ ହେଲେ?
ଆପଣ ସେ ପାଖ ପାଖ ଏରିଆ
ହଁ, ମୁଁ ଜାଣିନି, ମୁଁ ମନା କରୁଚି, ଯୋଉ ଦେବସ୍ନାନ ପୂର୍ଣ୍ଣିମାରେ ଠାକୁର ଆମର ଉଁ, ଗାଧିଆ ହୁଏ ସ୍ନାନ ମଣ୍ଡପରେ, ଆଉ ଉ ଗାଧିଆ ସରିବା ପରେ, ଠାକୁର ପୂଜା ହୁଅନ୍ତି ଇ। ଉଁ ଉଁ, ତାପରେ ଠାକ୍ ଠାକୁର ଙ୍କୁ ନେବେ, ପହଣ୍ଡି କଲା ପରିକା ନେଇକି ଅଣସର ଘରେ ପନ୍ଦର ଦିନି ରହିବେ, ନା ଜ୍ୱରରେ, ଜ୍ୱର ହେବ ଠାକୁରଙ୍କୁ। ଆଉ ଉ ତାରେ ପନ୍ଦର ଦିନ ଯାଏ, ତାଙ୍କୁ ଔଷଧ ଯୋଉ, ଆମର ଆୟୁର୍ବେଦିକ ଯୋଉ ଚେରମୁଳି ହେରିଆ ସବୁ ଦିଆଯିବ ଖାଇବା ପାଇଁ। ପନ୍ଦର ଦିନ ପରେ, ଜ ଜର ଭଲ ହେଲା ପରେ, ଉଁ ପୁଣି ରଥଯାତ୍ରା ହବ, ତାପରେ ଯୋଉ ଯିବେ ମା ଗୁଣ୍ଡିଚା ଙ୍କ ମନ୍ଦିର କୁ, ଯିବେ ଯୋଉ ବୁଲିବା ପାଇଁ, ମାଉସୀ ମାଆଙ୍କ ଘରକୁ।
ଆଉ ସେଠି ରହିବେ ନଅ ଦିନ, ସେଠେଇ ମାଉସୀ ମାଆଙ୍କ ପାଖେ ରହିକି, ଭଲ ଅ ମାନେ ମାଆ ଉଁ, ମାଉସୀ ମା ଯୋଉ, ଭଲ ଖାଇବା ପାଇଁ ଦେବେ, ଯାଇଛନ୍ତି ଯେହେତୁ ଏତେ ଦିନ ପ ଏ ଏତେ ବର୍ଷ, ମାନେ ବର୍ଷକୁ ଏତେ ଥରଟେ ହେଇଥାନ୍ତା ଆ। ଆଉ ଆସିବେ, ଆସିଲା ପରେ, ଉଁ ଉଁ ଏ ସେଠି ଆମର ସୁନାବେଶ ହେରିକା ହୁଏ, ପହଣ୍ଡି ବିଜେ ହୁଏ, ଅଧରପଣା ହେରିଆ ସବୁ କିିଛି ହୋଇଥାଏ ଆଉ।
ହଁ ହଁ। ପୁରୀ କେତଥର ଯାଇଚ ବୁଲି ବାକୁ? ବହୁତ ଥର ଖଣ୍ଡେ ଯାଇଥିବ ତମେ ପା
ପୁରୀ ତ ଯାଇଚି ବହୁତ ଥର। ମ୍ୟାରେଜ ପରେ ଏମିତି ଯିବାକୁ ନାହିଁ। ଛୋଟ ବେଳୁ ଯାହାହେଲେ ବହୁତ ଥର ଗଲେ। ଯିବାର ଯିବୁ କେତେବେଳେ ଆଉ। ଏବେ ଟିକେ ସୁବିଧା ନାହିଁ ତ ସୁବିଧା ହେଲେ ଯିବୁ ଆଉ।
ଓ ହୋ। ଆଉ କଣ ପ୍ଲାନିଂ ଅଛି ସନ୍ ବୁଲିବାକୁ ଯିବେ?
ବୁଲିବାର ନା ସେମତି କିଛି ପ୍ଲାନିଂ ନାହିଁ। ହଁ ମୁଁ ଆମ ଗାଁକୁୁ ଯାଇନି ତ ଯିବାର ଅଛି ଟିକେ ଯିବୁ ଆଉ।
ଏବେ ଆପଣ କୋଉଠି ରହୁଚନ୍ତି?
ଏମେ ଶାଶୁ ଘରେ।
ଶାଶୁଘର କୋଉଠି ଯାଜପୁର?
ଯାଜପୁର ନାଇଁ କଟକ।
ଓହୋ ଯାଜପୁରରୁୁ କ କଟକ ବାହାହେଇଚନ୍ତି।
ନାଇଁ ନାଇଁ ଆମର ପୁରୀ ଡିଷ୍ଟ୍ରିକ୍ଟ ବା।
ଓହୋ ପୁରୀରୁ କଟକ ବାହାହେଇଚନ୍ତି ଆଉ।
ଆଜ୍ଞା।
ଉଁ ହୁଁ।
ହଁ ଆପଣଙ୍କର କୋଉ ଡ଼ିଷ୍ଟ?
ଆମ ଘର ଖୋର୍ଦ୍ଧା।
ଓ ହୋ।
ହଁ ଆମେ ପଟିିଆ ପାଖରେ।
ଆଜ୍ଞା ଜାଣିଛି ଶୁଣା ଅଛି।
ଆଉ ଏକ୍ସପ୍ଲାନେଟ ଆସିନାହାନ୍ତି ବୁଲିବାକୁ?
ନାଇଁ ଯାଇନି ଯିବାକୁ କିନ୍ତୁ ବହୁତ ଇଛା।
କଣ ଖା ଆସିବି ଯେମିତି ସୋରୁମ ଯାହା ସେଇଟା ସେଇଆ।
ଆଜ୍ଞା। ଯିବି କେତେବେଳେ ଆଉ।
ଦି ଟା ଫେମସ କିନ୍ତୁ ଆଉ।
ଆଜ୍ଞା।
ହୁଁ।
ଆଉ କିଛି କହୁନାହାନ୍ତି? ଆମର କିଛି ଦର୍ଶନୀୟ ସ୍ଥାନ ବିଷୟରେ କହିପାରିବେ ମାନେ କୋଉ କୋଉ ଜାଗା ସବୁ?
ହଁ ଏନ୍ତି ପୁରୀ କୋଣାର୍କ ଲିଙ୍ଗରାଜ। ଏମିତି ମା ତାରାଣୀ ମନ୍ଦିର।
ଆଚଛା।
ହ ସବୁ ଅଛନ୍ତି ବହୁତ ଜାଗା ଅଛି ଆଉ।
ଆଉ ଆମର ଯୋଉ ଉ ଚାରିଧାମ ବିଷୟରେ କହିପାରିବେ କୋଉ କୋଉଠି ଅଛନ୍ତି ସବୁ।
ହୁଁ ଏମିତି ତ ଅଛନ୍ତି ସବୁ ବହୁତ ଆଉ।
ନାଁଇ ଆମ ଉଁ ଚାରିଟା ଧାମ ଥାଏ ଆମର।
ହ
ଚାରିଟା ଥାଏ ଆମର ବୈଦ୍ରୀନାଥ। ଆଉ ଆମର ଯୋଉ ପୁରୀ ଜଗନ୍ନାଥ ଆଉ ଆଉ ନ୍ଦ୍ୱଆଁ ଦ୍ୱାରିକାନା କଣ ହଉ ପେ ବୈଦ୍ରୀନାଥ କେଦାରନାଥ ନା କଣ ଏଇ ଚାରିଟା ରୁହେ ଆଉ।
ଆଉ କିଛି କହୁନାହାନ୍ତି
ହଁଆ ଆଉ ଆପଣଙ୍କର ଦେହ ସବୁ ଭଲ ଅଛି?
ହଁ ଭଲ ଅଛି ଆଉ।
ଆଉ ଆପଣଙ୍କ ଘରେ କି କିଏ ରହୁଛନ୍ତି ସବୁ?
ଆମର ଅଛନ୍ତି ମାମା ବାବା ଆଉ ଯୋଉ ଦିଅର ଆଉ ସ୍ଵାମୀ ସିଏ ରହୁଛନ୍ତି ଯୋଉ ବାହାରେ ରହୁଛନ୍ତି ଜବ୍ କରିିଚନ୍ତି।
ତମେ ଘରେ ଏକୁଟିଆ ଆଉ ତମ ତମ ଘର ପରିବାର ସବୁ ରହୁଥିବେ ଆଉ।
ଆଜ୍ଞା।
ସେ ବାହାରେ କୋଉ ଯବ୍ କରୁଛନ୍ତି।
ଅଛନ୍ତି ସେଇ ଯୋଉ ଭୁବନେସ୍ୱରରେ ରହୁଛନ୍ତି ଆମର। ସେଲିଂ ହାରିକା କରୁଛନ୍ତି ଯୋଉ ମୋବାଇଲ ଉପରେ।
ଓ ହୋ।
ଅ ହଉ ଆପଣଙ୍କ ଶାଥିରେ କଥା ହେଇକି ବହୁତ ଭଲ ଲାଗିଲା।
ଆପଣଙ୍କ ସହିତ ବି ବହୁତ କଥା ହେଇ ଭଲ ଲାଗେ।
ଅ ହଉ ରଖୁଛି ତାହେନେ।
ଆଜ୍ଞା।
ହଉ ଥ୍ୟାଙ୍କ ୟୁ।